ହଁ ନମସ୍କାର ବିଭୁ।
ଆଉ କଣ କୁହ?
ହଁ ଭଲ ଅଛି ସବୁ। ଆଉ ଆପଣଙ୍କ ଖବର କେମିତି?
ସବୁ ଭଲ ଆଉ କଣ ଖାଇଲ?
ଖାଇଲି ଆଉ ସେଇଟା ଏକା ଭାତ ଡାଲି ଆଉ ଗୋଟେ ଝୁଡଙ୍ଗ ଭଜା ଖାଇଲି ଆଉ।
ଓହୋ ଆମର ତ ହେଇଥିଲା ଭାତ ଡାଲି ଲାଉ ତରକାରୀ ଆଉ।
ହଁ ଆଉ କଣ ଚାଲିଛି ଆଉ ଭୋପାଲ ରେ।
ସବୁ ଠିକ ଠାକ୍ ରେ ଅଛ ପରା।
ହଁ।
କେମିତି ସବୁ ଚାଲିଛି।
କୁହନ ଭାଇ ଏଇଠି ବହୁତ ପ୍ରେସର କାମ ଉପରେ ଦଉଛନ୍ତି ପାଠ ପଢ଼ା ପଢି ରେ ଖ୍ୟାଲ ବି ଲଗୁନି। ଆଉ ଏଠି ଯିଆ ଯିିଆ ଆସିବା ଟ୍ରାଫିକ ତ ବହୁତୁ ତମେ ଜାଣିଥିବ ସହର ରେ ରହିଲେ ଟ୍ରାଫିକ ବହୁତୁ। ଗାଁରେ ଆଉ ସେ ଟ୍ରାଫିକ ଅଛି କି।
ବୁଝିଲି କଥା ଟା ବୁଝିଲି। କେତେ ଘଣ୍ଟା କାମୁ କରୁଛ ଅଫିସ ରେ।
ନଘଣ୍ଟା ଆଉ। ତିନିଟା ସିଫ୍ଟ ଥାଉଛି ତିନିଟା ସିଫ୍ଟ ଅନୁସାରେ କାମ କରିବାକୁ ପଡୁଛି ଆଉ।
ଚ।
ମୁଁ ଆମର ଜାଣିଲ ଆମର ତିନିଟା ସିଫ୍ଟ ତିନିଟା ସିଫ୍ଟ କୋଉ କୋଉ ଟାଇମ? ନା ସକାଳ ଛଅଟା ରୁ ଗୋଟେ ସନ୍ଧ୍ୟା ତିନି ରି ରି ସଞ୍ଜ ବେଳ ତିନିଟା। ତିନିଟା ରୁ ଗୋଟେ ରାତି ନଅଟା ତାପରେ ରାତି ନଅଟା ରୁ ଗୋଟେ। ସକାଳ ସାତଟା ଏଇଟା। ଜାଣିଲ ଏଇଟା ଟି ଏ ସିପ୍ଟ ଯେ ବହୁତ ପ୍ରେସର ପକଉଛି କାମ କରିବାକୁ ଟିକେ। କଣ ମନ ଲାଗୁନି ମୋର ଟିକେ କାହିଁକି ନା ଗାଁ ଆଡେ ସିଆଡେ ମନ ପଡୁଛି। ଗାଁ କୁ ଯିବାକୁ ଖାଲି ଆଉ କଣ କରିବି କଣ ନାହିଁ କିଛି ମୁଣ୍ଡରେ କିଛି।
ପରା କାଠୁ କେବେ ଯିବେ।
କାହାଠୁ ମୁଁ କାଟିଛି ପନ୍ଦର ଦିନି ପରେ କାଟିଛି ଏଇ ପନ୍ଦର ରେ କାଟିଛି।
ଆସିବ କେବେ ଆଉଥରେ?
ଆସିବି ଆଉ ଗାଁକୁ ଗଲେ ଆଉ ଆସିବାକୁ କେବେ ଇଛା ହଉଛି କି ଆଉ କହୁନା। ହଁ
କେବେ ଦରମା କେତେ ଦଉଛି ତମକୁ?
ଦରମା ପଇଁତିରିଶ ହଜାର ଖଣ୍ଡେ ଦଉଛି।
ମାଶୁକୁ।
ହଁ।
ହେନେ କାମ କଣ ତମର?
କାମ କିଛି ନାହିଁ ଖାଲି ସେଇଠି ଯାଇକି ଖାଲି ବସିବା କଥା ଆଉ ଫାଇଲ ଗୁଡା ଆଇଲେ ସ ବମିଟ କରିବା କଥା ଯେ ଫାଇଲ ନ କାମ କରିଲେ ଦେଇ ଦେବି କଣ କହୁନା।
ଏଲେ କୋଉ କମ୍ପାନୀରେ ଅଛ ଏବେ?
ଆମର ଏମ ଟି ଆର।
ଓ ଏମ ଟି ଆର କମ୍ପାନୀ ରେ। ହେଲେ ତମେ ନଅ ଘଣ୍ଟା। କାମ ନାଇଁ ତମର ହେଲେ ତମର କଣ ଟେ ଟେକ୍ନିକାଲ ଲାଇନ ନା ନନ ଟେକ୍ନିକଲ ଲାଇନ ନା।
ଟେକ୍ନିକାଲ ଟେକ୍ନିକାଲ ନନ ଟେକ୍ନିକାଲ ଏଥି କଣ ଆଉ।
ଓ ଟେକ୍ନିକାଲ ରେ ବଲେ ଲାପଟପ ରେ ସବୁ କାମ କରୁଛ।
ହଁ।
ହଁ
ଆଉ ତମର କେମିତି ଚାଲିଛି?
ଆମର ପଢାପଢି ଚାଲିଛି ଠିକ ଠାକ ଆଜି ଶନିବାର ରବିବାର ଛୁଟି ଆମର ଦୁଇ ଦିନ ମାତ୍ର। ଶାନ୍ତିରେ ଖାଇକି ଶୋଇବା କଥା ଆଉ।
ଆଉ ତମେ ସେ ଡାକ୍ତରୀ ପରୀକ୍ଷା ଟା ଦେଇଥିଲ କଁ ହେଲା?
ଟି ହେଲାନି ଏବେ ଟିଚର ଲାଇନ ପାଖକୁ ପଳେଇ ଆସିଲି।
ଆଉ କଣ କେତେ ବର୍ଷ କଣ ଆଗକୁ ଗଡିଲାଣି ତମର ସେ ଟିଚର ଲାଇନି ଟା‌।
ଆଉ ତିନି ବର୍ଷ। ତିନି ବର୍ଷ ପାଠ ପଢ଼ିଲା ପରେ ଆଗକୁ ପଢ଼ିଲେ ହବ ନହେଲେ ହାଇସ୍କୁଲ ଟିଚର୍ ହେଇପା ହ
ଚଲେଇ ନାହାଁନ୍ତି ଟିଚର କଣ ହେଇକି ଚାଲିଯା ଆଉ କେତେ ଦିନ ଆଉ ମା ବାପା ଉପରେ ବୋଝ ହେଇ ରହିବା?
ସେଇ ତ କଥାପରା ସେଇ କଥା ଆଉ କାଥିରେ କଥା ହେଇଥିଲ କି ଗାଁ ର
ସମସ୍ତଙ୍କ ସାଙ୍ଗରେ କଥା ହୋଉଚି ମୁଁ କଣ କହୁଥିଲି କି ଆସୁନା ଗୋଟେ ଭୋଜି ଗୋଟେ କରିବା ମିଶିକି ଆସ।
ମୁଁ ଯିବି ଗଲେ ଅଗଷ୍ଟ ମାସର କରିବା ଆଉ
ଆରେ ଭାଇ ଏତେ ଦିନ ଆସୁନ ରଥଯାତ୍ରା ବେଳକୁ।
ଆମର ସେମିଷ୍ଟାର ପରୀକ୍ଷା ଅଛି ଯାଇ ହବ ନାହିଁ।
ସେଇ ସମୟରେ ଆସ ସମସ୍ତେ ବି ଅଛନ୍ତି ତ ଶ୍ରୀକାନ୍ତ କୁ ବି ତ ଜାଣିଛ ଶ୍ରୀକାନ୍ତ ଯାଇ ଯ ବେଙ୍ଗଲୁର
ସେଏ ଆସିବ ମୁଁ ଯୋଉ ଟା ମୁଁ ସେଇ ରଥ ଯତ୍ରା ବାହୁଡା ପରେ ହିଁ ଯିବି ସେଇ ଅଗଷ୍ଟ ଫାଷ୍ଟ ୱିକ ରେ ସିରି ଘରେ ଆଉ ମାତ୍ର ମାସେ ମାସେ ପରେ ଥିବି ଘରେ।
ଏଇ ନ ହେଲେ ଆସ ମୁଁ ରହିବି ଯେମିତି ବିି ଗୋଟେ ମାତ୍ର ଗୋଟେ ଭୋଜି କରିବା ଆଉ ବୁଲାବୁଲି କରିକି ଆସିବା କୁଆଡେ।
ଯିବା ହ ଯିବା ଗଲେ ଯିବା ବୁଲିବାକୁ ଯିବା।
ଆଉ କଣ ଆଉ ବାବାଙ୍କର ଦେହ କେମିତି ଅଛି?
ଘରେ ସମସ୍ତଙ୍କ ଦେହ ଭଲ ଅଛି, ଆପଣଙ୍କର? ଆଉ ସଞ୍ଜବ
ଏଇ ହାଇଦ୍ରାବାଦରେ ବା
ତାଙ୍କେ କୋଉ କମ୍ପାନୀରେ ଚାକିରି କରୁଚନ୍ତି?
ତାଙ୍କେ ଏ ପ୍ୟାକେଜିଂ ବୋଲି ଗୋଟେ ମେକାନିକାଲ କମ୍ପାନୀ ଟା ସେଇଠି ଅଛନ୍ତି ଆଉ।
କେତେ ସାଲେରୀ କେତେ କଣ ଦୋଉଚି ଦିଦି କ ଦି ଦିଦି ଚାକିରି କରିଚ ନା
ନାଇଁ ନାଇଁ ଦିଦି ହାଉସୱାଇଫ୍ ଖାଲି ଯ ଜିଯୁ ଏକା କରୁଛନ୍ତି ଜଜୁ କେତେ ପଞ୍ଚଷଠି ନା ସତୁରି କେତେ ଖଣ୍ଡେ ମିଳୁଚି ମୁଁ ବି ତାଙ୍କ ଜାଣିଲେ ଭୁଲ କି
ତମେ ରହୁଚ ହାଇଦ୍ରାବାଦ ର କୋଉ ଏରିଆରେ ରହୁଚ କେଉଁ ଏରିଆରେ ରହୁଚ?
କୁଆଡ଼େ?
ବାଲା ନଗର ସେଇ ମୋ ମାମୁଁ ବି
କୋଉଠି କୋଉଠି ହଁ ମୁଁ ଜାଣିଚି ତମ ଫଟୋ ମଝିରେ ପକେଇଥିଲ। ହେଲେ କୋଉଠି ରହୁଛନ୍ତି?
କେପି ଏମ୍ ଜି।
କେପି ଏ ନାଇଁ ସେଇଟା କେପି ହେ
ହଁ କେପି ଏଚ ହଁ ସେ କେପି ଏଚ ବି ସେଇଟା ଅଛନ୍ତି କେପି ଏଚ ବି। ଆମର ସେ ଭିତରେ ରାମାମ ଅଛି ତାର କଣ ଅଛି ପାର୍ଟ ଥ୍ରୀ ନା ପାର୍ଟ ଫୋରରେ ଅଛ ମାମୁଁ ରହୁଛନ୍ତି ହଁ ଗାଜଲି ରାମ
ହେଲେ ତ ଆମ ପାଖରେ ଏକ ଏକା ଏଇଠି ଏକ ଏକା ଆମ ଆମେ ଯୋଉଠି ରହୁଛୁ ସେଇଟାରୁ ଆଉ ଗୋଟେ ଦ ଗୋଟେ ସାତ ଆଠ କିଲୋମିଟର ନା ଛଅ କିଲୋମିଟର
ଭାଇ ସାତ ଆଠ କିଲୋମିଟର ସାତ ତ ଆଠ କିଲୋମିଟର ପାଖରେ ବୋଲି କହୁଛ
ହଁ।
ହଁ ହାଇଦ୍ରାବାଦ ଭଳି ସହରରେ ସେଇଟା ପାଖ।
ଅ ସେଇଟା ପାଖ ଆଉ କଣ କହିବା, ଆଉ ଗାଁ ରେ ଏ-ଏଇଟା ଦୂର କାରଣ
ଶ୍ରୀକାନ୍ତ କହୁଥିଲା ଗଲେ ଭୋଜିଟେ କରିବା। କଣ କଣ ଆଇଟମ ଟା କରିବା କୁହ?
ମୁଁ କଣ କହୁଛି କି ଗୋଟେ ଭାତ କରିବା, ଡାଲି ତ କରିବା, ନିହାତି କରିବା, ମୁଁ କଣ କହୁଛି ଗୋଟେ ରାବିଡି ବିଡ଼ି ଗୋଟେ ଆଣିବା କରିବା, ଆଉ ଗୋଟେ ମାଛ ମୁଣ୍ଡ ଛେଚାଟା ଗୋଟେ କରିବା। ଏଇଟା ମୋର
ମୁଁ ଭାବୁଥିଲି ଭାତ ଡାଲି, ମଟନ, ମଟନ କଷା ଆଉ ଚିଙ୍ଗୁଡି ଘାଣ୍ଟ କରିଦବା।
ହଁ ସେଇଟା ବି ବେଟର ହବ ଯେ, ହେଲେ ସାଧା ପାଇଁ?
ସାଧା ପାଇଁ ଛ ଛତୁ ଚିଲ୍ଲି।
ଆଉ
ଖୁରୁମା କରିବା ଆଉ।
ହଁ ହବ କରିଲେ ହବ ଆଉ। ହେଲେ ସାଧା କେତେ ଜଣ କି ଆମେ ଆମେ ନିରାମିଷ କେତେ ଜଣ?
ଆମେ ସବୁ ଆମିଷ ଗଲା, ଯଦି ସାଧା ବାଲା ଆସିଲେ ଆଶିଷ ରଥ ହିଁ ଆସିବ। ନାଇଁ ହବ ଯଦି ତାହା ପାଇଁ ଆମେ କିଣିକି ଆଣି ହୋଟେଲ ହୋଟେଲରେ କଣ ପାଇଁ କଣ ପାଇଁ ଆମେ ଆମିଷ ରେ ଏତେ ପ୍ରକାର କରିବା ତ ଟାଇମ ବହୁତ ଯିବ ସେଇ ପାଇଁ ଗତ ଥର ଆମେ ବହୁତ ପ୍ରକାର କରିଥିଲୁ, ତ ବହୁତ ଟାଇମ ଯାଇଥିଲା ତାହିଁରେ ସେଥି ପାଇଁ ମୁଁ କହୁଚି ତମେ ବି ଥିଲ ତମେ ନଥିଲ ବୋଧେ ଗତ ଥର କରିଲା ବେଳକୁ ତମେ ହାଇଦ୍ରିବାଦରେ ଥିଲ ସାୟଦ୍? ନାଇଁ ତମେ ଡିସେମ୍ବର ମାସରେ ସେଇ ଟାଇମରେ ହାଇଦ୍ରାବାଦରେ
ଓହୋ ହୋ ଆଉ କଣ ବୁଲା ବୁ
ଆଉ ଯେ ଆଜି ଆମେ ହଷ୍ଟେଲରେ ଆଜି ଆମର ଆ ଜି ସକାଳେ ଆଳୁ ପରଟା, ଦହି ହେଇଥିଲା। ଏବେ ଖରାବେଳେ ଭାତ, ଡାଲି ଆଉ ଆମର ହେଇଥିଲା ଲାଉ ଚଣା ଲାଉ ତରକାରୀ। ମୁଁ ଡେମ୍ବୁ ଆଚାର ଘରରୁ ଆଣିଥିଲି, ତ ତା ସହିତ ଖାଇଦେଲି। ପେଟ ଟିକେ ଶାନ୍ତି ଲାଗିଲା। ହଷ୍ଟେଲରେ ତ ଜାଣିଛ ତମେ କେମିତି ଖାନା ଦିଆ ଯାଉଚି, ଖାଲି ପଇସା ହିଁ ୱେଷ୍ଟେଜ।
ପଇସା ହିଁ ୱଷ୍ଟେଜ୍। ଆ ସେଠି କଣ ଫୋପାଡ଼ିଲା ବେଳକୁ କୁଆଡ଼େ ବୁଲାବୁଲି କରିବାକୁ ଯାଇନ?
ଯାଇଥାଉଛି ବେଳେ ବେଳେ ଯାଇଥାଉଛି, ସବୁବେଳେ କେତେ ଯିବି ବେଳେ ବେଳେ ଯାଇଥାଉଛି ଯେବେ ଫ୍ରି ମିଳି ଳେ ଟାଇମ୍, ସେଇ ଟାଇମ୍ ରେ ମୁଁ କେତେ କେତେ ଜାଗା ଯାଇଥାଏ ଆମର ଯୋଉ ଦୁଇଶହ ଟଙ୍କିଆ ନୋଟ ପଛକାନେ ଦେଖିଥିବ ଗୋଟେ ସାଚିର ସାଞ୍ଚିସ୍ତୁପା ଥିବ
ହଁ-ହଁ-ହଁ।
ଅଛି ଭୋପାଳରେ।
ଭଲ ଆଉ।
ରୁ ଦୁଇଶହ ଦୁଇ ନାଇଁ ଯୋଉଟା ଷାଠିଏ କିଲୋମିଟର ଏଇଠୁ ଯାଇଥିଲୁ, ଏଇ ପାଖରେ ଯୋଉଟା ନର୍ମାଲ ଟାଉନ, ହାଇଦ୍ରାବାଦ ଭଳି ବଡ ସହର ନୁହଁ ବଟ ଭୁବନେଶ୍ଵର ଭଳିଆ ସହରଟା ଆଉ।
ଓ ଭୋପାଲ୍ ଭୁବନେଶ୍ୱର ଭଳିଆ ସହରଟା।
ସେଇଭଳି ସହର ଆମ ଓଡିଶା ଭଳି ପଳିଖାନା। ଆଉ କୋଉଠି ମିଳୁନାହିଁ, ଖାଲି ପଇସା ହିଁ ୱେଷ୍ଟ ହେଇଛି।
ପଇସା ହିଁ ୱଷ୍ଟ ସବୁ ଜାଗାରେ ଏଇଠି ବି ସେମତି କା ଏଇଠି ଖାଇବାର ପିଇବାର କିଛି ଆଉ ଦେହ ବେ ଖରାପ ହେଇଯାଉଛି ଏଇ ତେଲ ଜିନଷ ସମ୍ବର ଚଟନି ଏଇଗୁଡା କଣ ଖାଇବା କି ଗାଁରେ ଭଳିଆ ପୁଲୁ ପାଇଁ ଜଳଖି଼ଆ ପଖଳା ଭାତ ମିଳୁଛି କୋଉଠି ଆଉ।
ସେଇ ପରା ଆମର ସେଇଟ ଚିକେନ ଭାତ ଡାଲି ଚିକେନ ତରକାରୀ ଷାଠିଏ ଟା ଦେଲେ ପେଟ ପୁରା ଖାଇବ ଏଇଟେ ଭାତ ଡାଲି ଚିକେନ ତରକାରୀ ଖାଇଲେ ଦୁଇଶହ ଟଙ୍କା ବିଲ୍ ହୁଏ। ସେଥିପାଇଁ ଅଧା ଦିନ ଖାଇବାକୁ ବି ମନ କରେ ନାହିଁ କେତେ ସ୍ଵିଗି ଜୋମାଟୋରୁ ଅର୍ଡର କରିବ।
ସେଇଟା କା ପରା ବହୁତ ଏଇି ସେଇଠି ବି ଖାଇବା ବି ଦେହ ଖରାପ ହେଇଯାଉଥିବ।
ଏଇ ଜିନିଷ ଖାଇ ଖାଇ ଆମ ଦେହ ବି ଖରାପ ହେଇଯିବ। ସେଇ କଥା ବରା ସେଥିପାଇଁ ବେଳେ ବେଳେ ହଷ୍ଟେ ଖାଇଦିଏ ଆଚାର ସହିତ ପାମ୍ପଳ ଥାଏ ପାମ୍ପଳ କ ପୋଡିକି ବି ଖାଇଦିଏ ଏମିତି ଏଠି କରେ ଆଉ କଣ କରିବା ଆମ ହଷ୍ଟେଲରେ ତ ଆମି ସ
ତମେ ଯୋଉଠି ରହୁଛ ସେଇଟା ଓଡିଆ ପିଲା କିଏ ଅଛନ୍ତି ନାଆଁ?
ଓଡିଆ ପିଲା ଅଛନ୍ତି ବହୁତ ମୋ ରୁମମେଟ୍ ଦିଟା ଓଡିଆ।
ଭଲ ଆଉ ବଡିଆ ଶୁ କୋଉ କୋଉ ଗାଁର କୋଉ କୋଉ ଏରିଆ ର?
ସେମାନେ ଜଣେ ବଲାଙ୍ଗୀର ଆଉ ଜଣେ ସୋନପୁର।
ଗଲା ଆଉ। ହଁ ସୋନପୁର ମୁଁ ଜାଣିଛି ହଁ ଜାଣିଛି ଜାଣିଛି ଜାଣି
ସେଇଟରେ ଲୋକ ଅଛନ୍ତି। ଆଉ ପିଲା କେତେଟା ଆଉ ଜଣେ ସାଙ୍ଗସାଥି ମୟୂରଭଞ୍ଜର ଜଣେ ଅଛି। ଆଉ ଜଣେ ଅଛି ବରଗଡ ର ଅଛି। ସବୁ ଅଛନ୍ତି ଆଉ ସେଇମାନେ ଅଛନ୍ତି। ତାଙ୍କ ଆମର ଖାଇବା ଷ୍ଟାଇଲ ଦେଖିଲେ ତାଙ୍କୁ ଗୋଟେ ଅଲଗା ପ୍ରକାର ତାଙ୍କୁ କୁ ଲାଗେ ଆମର ଖାଇବା ଢଙ୍ଗ ଶୈଳୀ ଆମମାନଙ୍କର। ସେଇ ପରା ଆଉ ଶୁଣ ଏବେ ତ ସମୟ ହେଇଗଲାଣି? ମୁଁ ଟିକେ ରଖୁଛି ହେଲା ବାାଏ ବାାଏ।
ବାସ୍।